ହଁ ଚିତ୍ତ ଭାଇନା କଥା କହୁଥିଲେ, କୁହ?
ନାଇଁ ମୁଁ କହୁଥିଲି ଚିତ ଭାଇନା ଆମ ଦୋକାନରେ ରହୁଥିଲେ, ଆଗରୁ
ହୁଁ
ତ ଯୋଉମାନେ ସବୁ କଢ ଗଲା ପରେଟ ବେଳେ ପଳେଇଆସ ନା ଦୋକାନ କୁ, ସେ କଣ କରୁଥିଲେ କି- ସେ କଢା ଗୋଲାପ କୁ ଫୁଟଉଥିଲେ। ମାନେ ଏଇ କାମ ତାଙ୍କର ଥିଲା ଆଉ, ତ ସିଏ କଣ କରନ୍ତି, ତାଙ୍କର ଗୋଟେ ଖରାପ ଗୁଣ ହଉଛି, ସେ ଯୋଉ ପଢା ଗୋଲାପଟାକୁ ଆଣି କାନ ରେ ଗେଞ୍ଜନ୍ତି।
ହୁଁ
ହୁଁ ବସୁନ ବସ ଯିବାର ତ ଦଶ ମିନିଟ୍, ଦଶ ମିନିଟ୍, କହୁ ହଁ ହଁ ଯିବା, ଯିବା, ବସ ବସ, ସେ ଚିକୁୁ ଭାଇ ଟେ କଣ ତାଙ୍କର ଦୋକ କାନେ କାମ ରହିଲାନ ତ ସେ ଖାଲି ଡାକୁୁଛନ୍ତି ଯିବା କଥା ଆଉ ଯିବା ତ ବସ ବସ, ଏଇଠି ଯିବ ଆରାମସ ଚକା ପକେଇି ବସନ କେହି କିଛି କହିବନି ବସ- ହଁ ତ ଚପଲ ଖୋଲି ଦେଇକି ହଁ, ଆରାମ ସେ ହଁ ସେ ଶୋଇ ପଡ, ଶାନ୍ତିରେ ଶୋଇପଡେ, ଆଖି ବନ୍ଦ କରିଦି, ମୁଁ କଥା ହେଇସାରିଲା ପରେ ମୁଁ ଉଠେଇଦବି, ଶୋଇପଡ, ଶ ସୁନନା ପୁଅ ଦେଖିଲୁ ଏମିତି କଥା ମିଲେ ଭଲ ହବ ନା ସଇଲା ତାଙ୍କ କାମ ଶେଷ, ସେ ତାଙ୍କର ଏମିତି ମାନେ ଆରାମସ ସୁନା ପୁଅବେଳେ ଖେଳିବ, କ୍ୟାରମ ଖେନା କ୍ୟାରମ ଖେଳ
ଆଚ୍ଛା, ଆପଣଙ୍କ ଟିକେ ଯୋଉ କନଫରେନ୍ସ ନ ଏ କଣଟେ ଥାଏ ଦେଖିବେ ଟିକେ
କାଇଁ
ମୁଁ କଣ ଦେଖୁଥିଲି, ମୋର ଦିଇଟା ପ୍ରୋଜେକ୍ଟର ଆପ୍ରୁଭାଲ ଆସି ଆସିଲା, ଦିଟା ପ୍ରୋଜେକ୍ଟ ରିଜେକ୍ଟ ହେଇଯାଇଛି। ହଁ
ସେଟା ଛାଡ ସେ ପଛ ଦେଖି, ମୁଁ ଭାବୁଥିଲି ଆମେ ଟିକେ ପୁରୀ ଯାଆନ୍ତେ
ପୁରୀ ଚାଲନ ଯିବା, କାଲି ଆଣଣି କାଲି ବାହାରୁ
ହଁ ଯେ କିନ୍ତୁ ମୁଁ ମନ୍ଦିର ଯିବିନି ବା, ମନ୍ଦିର ଯିବିନି, ସେ ଆମ କୁଟୁମ୍ବରେ ରେ ଜଣେ ବୁଢାଟେ ଟିଭି ଦେଖି ଦେଖୁ ଚାଲିଗଲେ
ଟିଭି ଟିଭିରେ କଣ ଦେଖୁଥିଲେ କି ଏମତି ଚାଲିଗଲେ।
ଯୋଗ ଯୋଗ। ମାନେ ଏଇ ଯୋଉ ଆମର ଗୋଟେ ଆସନ୍ତିନି ମାନେ ଯୋଗ ସାରେ ରାମଦେବ ବାବା
ହଁ ହଁ।
ହଁ ତ ହଁ ତ ଭୋର ପାଞ୍ଚଟାରେ ତାଙ୍କର ଗୋଟେ ଯୋଗ କ୍ଲାସ ହେଲେ ମାନେ କେମିତି ଯୋଉ କଣ ଆ ପ୍ରାଣାୟାମ କରିବ କେମିତି ପ୍ରାଣାୟାମ କରିବ। କେମିତି ମାନେ ଅ ସୂର୍ଯ୍ୟ ନମସ୍କାର କରିବ। ଏସବୁ କରନ୍ତି ନା ତ ଯେ ତ ସେ ଯଉ ଯୋ କୁଟୁମ୍ବ ଜେଜେ ତାଙ୍କର ଟିକାନାକୁ ଏଜ ହେଇଯାଉଥିଲା। ତ ସିଏ କଣ ହେଇଛି କି ମାନେ ଦେଖୁଛନ୍ତି ସେଇ ସମୟରେ ରାମଦେବ ବାବା କହିଲେ। ନିଃଶ୍ୱାସ ଭିତରକୁ ନିଅ ତ ଇଏ ନିଃଶ୍ଵାସ ଭିତରକୁ ନେଇଛନ୍ତି
ହୁଁ ହୁଁ।
ତାପରେ ଲାଇନ ଟା କଟିଗଲା। ଯେହେତୁ ଇଏ ମାନେ ବହୁତ ମାନେ ପୁରୁଣା ଲୋକ ଧର୍ମ ପ୍ରାଣା ଲୋକ ତ ଇଏ ଜାଣିଛନ୍ତି ରାମଦେବୀ ବାପ କହିନାହାନ୍ତି ନିଶ୍ୱାସ ଛାଡିବାକୁ ତ ମୁଁ ଛାଡିବିନି ଲାଇନ ଟା ବି ସେ ସମୟରେ କଟି ଯାଇଛି ନିଶ୍ୱାସ ଭିତରକୁ ନିଅ କହିକି ଲାଇନଟା କଟିଯାଇଚି ତ ଇଏ ନିଶ୍ୱାସ ଭିତ ଛାଡି ନାହାଁନ୍ତି ତ ନ ଅଧିକ ସମୟ ଯାକ ନିଃଶ୍ୱାସ ଭିତରକୁ ରଖିବା ଫଳଟା ସେୟା ଆଉ। ତ ଏବେ ତାଙ୍କ ଫଟୋ ଝୁଲୁଛୁ ଭାବୁଛି ବାପାଙ୍କଠୁ ଗୋଟେ ଫୁଲ ମାଳ ନେଇକି ବେକରେ ଗଳେଇ ଦେଇକି ଆସିବି ଆଉ।
ହୁଁ।
ଏମିତି କଥା
ଶୁଣ ମୁଁ ଅଫିସର ଷ୍ଟାଫ୍ କଣ ଆମର ଅଫିସର ଯେଉଁ ମ୍ୟାନେଜର ଅଛନ୍ତି ସେ କଣ ଖାଲି ଗ୍ରୁପରେ ଖାଲି ମେସେଜ ଉପରେ ମେସେଜ କରୁଛନ୍ତି ଭଏସ ନୋଟ୍
କିଛି ନାଇଁ ତାଙ୍କର ତାଙ୍କର କିଛି ଘରେ କିଛି କାମ ଧନ୍ଦା ନଥିବ ତ ସେ ଯୋଉ ରାତି ଅଧରେ ମେସେଜ୍ କରୁଥିବ ଜୁଆଡେ ତମର ମେସେଜ କରିବାର ଅଛି ଦିନରେ ମେସେଜ୍ କରିବ ରାତିରେ କିଏ ମେସେଜ୍ କରେ ଵେକାର ଜିନଷ।
ହୁଁ।
ତମେ ଆଗ ମତେ ଗୋଟେ କଥା କୁହ ପୁରୀ ଯିବା ନା ଯିବାନି?
ହୁଁ।
ହଁ କିନ୍ତୁ ମନ୍ଦିର ଭିତରକୁ ଯିବାନି ହେଲା କଣ କରିଆ
ମୁଁ ଯାଇଥାନ୍ତି ବା ଚୁଟିଟା ଆଖିରେ ପଡୁଛି ତୁ ଆଜି କାଲିଠୁ ଗଲୁନୁ ଗୁରୁବାର ଆଜି ଗୋଟେ ଦିନ ତୋର ଏମତି ଵାରବିଗିଡି ଯାଉଛି କାଲି କାଟିବୁ କାଲି ଆସିଲା ପରେ ସ୍କୁଲରୁ କାଟିବୁ ଆଜି ଗୁରୁବାର ପାଠ ପ ପଢୁଛି ପଢୁଛି ହେଲମେଟ୍ ଟା? ଏଇ
ହୁଁ କୁହ?
ହୁଁ ହଁ ପୁରୀ ଗଲେ ଭଲ ହଅନ୍ତା ଭଲ ମଜା ଆସନ୍ତା ଯିବା
ହଁ ଯେ କିନ୍ତୁ ମନ୍ଦିରୁ ଯିବାନି ସେଇ ଯିବା ସେ ପୁରୀ ସମୁଦ୍ର କୂଳ ବୁଲିବା କୋଣାର୍କ ଦେଖିବା। ଆରେ ଗୋଟେ ଗୋଟେ ଗୋଟେ ମାନେ ଗୋଟେ ସକର କଥା ଶୁଣିବୁ ତୋର ବିଶ୍ଵାସ ହବନି ମୁଁ ଆଜି ପର୍ଯ୍ୟନ୍ତ କୋନାର୍କ ଯାଇନି ଥରେ ବି ଯାଇନି।
ଓ ହୋ।
ସତ କଥା ଏଇଟା ମୁଁ ଆଜି ପର୍ଯ୍ୟନ୍ତ କୋଣାର୍କ ଥରେ ବି ଯାଇନି ସେ ଚନ୍ଦ୍ରଭାଗ ଯାଇଛି କିନ୍ତୁ କୋଣାର୍କ ଯାଇନି।
କାଇଁକି?
ମୁଁ ଯାଇନି ସେଠି କୋଣାର୍କ ମନ୍ଦିର ଯାଇନି କିଛି ଯାଇନି। ଚନ୍ଦ୍ରଭାଗା ଯାଇଥିଲୁ ଛୁଆଟା ବେଳେ ମୋ ଜେଜେ ଯିଏ ଥିଲେ ସେ ସାଇକେଲ ରେ ବସେଇ ମତେ ବସେଇ ନେଇ ପଳେଇଥିଲେ ତା ପରଠାରୁ ମୁଁ ଆ କେବେ ଥରୁଟେ ବି କୋଣାର୍କ ଯାଇନି।
ଓହୋ କୋଣାର୍କ ଯିବ ନା ଭଲ ଜାଗା ଟା।
ହଁ ଭାବେ ତ ଯିବି ଯିବି ବୋଲି କିନ୍ତୁ ଯାଇପାରେନି।
ହୁଁ-ହୁଁ-ହୁଁ-ହୁଁ କୋଣାର୍କ ଯିବ ମଝିରେ ମଝିରେ ଭଲ ଲାଗେ କି।
ହୁଁ। ଆଉ ଏଇନା କୋଉଠି ବାହାରି କୋଉଠି ଯାଉଥିଲ ନା କଣ?
କଣ? ହଁ ହଉ ଯା।
ହିଁ ହିଁ ହିଁ ହେଁ ହେ ହେ।
ଆ ତୁ ଯିବାକୁଁ ମୁଁ ଠିଆ ହେଇଛି ଏଇଠି ଯାଉନୁ।
ଆରେ ଚିକୁ ସେଟି କଣଟା କିରେ?
ହୁଁ।
ଲାଇଟା ମାଇଲୁ ଲାଇଟା ମାଇଲୁ ନାଁ କିଛି ନାହିଁ। ନାଇଁ କିଛି ନାଇ ମୁଁ କହିଲି ଗୋଟେ କଣ ଗୋଟେ ଚାଲିଲା ଭଳିଆ ଦେଖା ଯାଉଚି ଛାଡ ଛାଡ଼ ମୋ, ବନ୍ଦ କର ବନ୍ଦ କର। ନାଇଁ ନାଇଁ ଆମେ ଯୋଉଠି ଯୋଉ ଖେଳଉନୁ
ହୁଁ ହୁଁ ହୁଁ।
ଦେଖିଲୁ ଦେଖିଲୁ ଏଠି ଅ ହଁ ଆରେ ଇଏ କିଏ ଗୋଟେ ଚାଲିଲା ଭଳିଆ ଦେଖା ହେଲା।
କୋଣ
ମାନେ ଏଇ ଯୋଉ ଆମର ଯୋଉ ଗ୍ରା ଯୋଉ ଆମ ଖେଳ ପଡିଆ ସାମ୍ନାରେ। କ ଖ ଦେଖିଲୁ ଟିକେ କ ଅଛି କି କିରେ। ତୁଇ କିରେ ପ୍ରାଙ୍କ୍ କରୁଛୁ ଆମ ସହିତ?
କିଏ? ହେଁ ମୁଁ ଘରେ ଅଛି ନା ନା ମୁଁ ଘରେ ଅଛି।
ବିଦ୍ୟା ରାଣ ଖାଇଲୁ।
ବିଦ୍ୟାରାଣେ।
ନ ଗୋଟେ ସ୍କୁଟି ବାଲା ହେ ଲାଇଟ୍ ଟା ଲଗେଇବ ବୋଧେ ହଁ ଲଗେଇଲା ଲଗେଇଦ ହଁ ନାଇଁ ନାଇଁ ନାଇଁ କେହି ନାହାନ୍ତି ଯାହା ହ ଗୋଟେ ଭଲ ଲୋକୋଟେରେ ଆସିଲା ସ୍କୁଟିରେ ଆସିଲା ଲାଇନ ଟା ଲଗେଇ ଦେଇକି ପଳେଇଲା
ହ
ମାନିବାକୁ ପଡିବ ଏମିତି ଲୋକଙ୍କୁ ରେସପେକ୍ଟ ଦବା ଦରକାର। କେହିଁ ନାହାନ୍ତି ମାନେ ଅନ୍ଧାର ଥିଲା ନା ସେଠି କିଏ ଗୋଟେ ଆସିଲା ଭଳିଆ ଲାଗିଲା ଗୋଟେ।
ହୁଁ ହୁଁ ହୁଁ ହୁଁ। ଆଛା ତମର-ଅ-ଅ-ଅ-ଅ ଗୁଗୁଲ୍ ପେରେ ୟୁ ପି ଆଇ ଡି କେଉଁଥିରେ ୟୁଜ୍ ହୋଇଛି?
ନା ନା ମୋର ୟୁଜ ହେଇନି, ଦରକାର ଥିଲା କି? ଆଚ୍ଛା ହୋଉ ମୁଁ ତତେ ଦେଇଦେବି ଆଉ।
ହଁ ହଁ ହ୍ୱାଟ୍ସପରେ ଟିକେ। ଆଉ-ଉ-ଉ-ଉ ମୁଁ କହୁଥିଲି ଆଉ କାଲି କଣ ମୁଁ ଶୁଣୁ ଗମେଣ୍ଟ କଣ ଦେଲାଣି ସକାଳୁ ସ୍କୁଲ ହେବ ମାନେ ସାଢେ ପାଞ୍ଚଟାରୁ ବସ୍ ଆସିବ ଆମର। ଆଉ ଛଅ ସାଢେ ଛଅଟାରେ କ୍ଲାସ ଷ୍ଟାର୍ଟ ହବ, ସାଢେ ଦଶଟାରେ ଛୁଟ ଟି। ମାନେ ସାଢ଼େ ଛଅ, ମାନେ ସାଢ଼େ ସାତ, ସାଢ଼େ ଆଠ, ସାଢ଼େ ନଅ, ସାଢ଼େ ଦଶ, ଚାରି ଘଣ୍ଟା କ୍ଲାସ୍।
ନାଇଁ ମାତ୍ର ଚାରି ଘଣ୍ଟା କ୍ଲାସ। ଆମେ ତ ଯାଉଚୁ ଏକାଥେରେ ସକାଳ ଦଶଟା ରୁ ଚାରିଟା ଯାକେ, ପୁରା ସ୍କଲୁ।
ହୁଁ।
ତମର ତ ସେତିକି ବି ନାହିଁ।
ହୁଁ। ହୁଁ।
ହଁ।
ଏଇଟା ଫେରେ ପଚିଶ ତାରିଖ। ମୁଁ କଣ ଶୁଣୁଥିଲି ଚବିଶ ପଚିଶରେ କଣ ଗୋଟେ ଛୁଟି ଅଛି?
ଚବିଶ ପଚିଶରେ? ଚବିଶ ପଚିଶରେ କଣ ପାଇଁ ଛୁଟି, ଚବିଶ ପଚିଶରେ କଣ?
ଜାଣିନି କଣ ଗୋଟେ କହୁଥିଲେ ଛୁଟି ଫୁଟି ଅଛି।
ଆଚ୍ଛା।
ହୁଁ। ଉଁ?
ନାଇଁ ନାଇଁ ଏପଟେ ଦେଖୁଥିଲି କେମିତି କଣ ଲାଇନ୍ କରନ୍ତି ହେଲା, ତ ସିଟି ସେୟା କରେଣ୍ଟ ଲାଗିଲା। ଆରେ ଗୋଟେ ସୁଇ ଆରେ ସେ ସୁଇଚ ସିଷ୍ଟମ ନାଇଁ ନା ସିଏ କଣ କହିଲୁ ଦିଟା ଦିଟା ଯୋଉ ତାରକୁ ଜଏଣ୍ଟ କରିକି ହେଲା ଦିଟା ତା-ତାରକୁ ଜଏଣ୍ଟ କରିକି ତାର କରାହେଇଛି। ହେଲା ମୁଁ ତ ତାକୁ ଭାବିଲି ସେଥିରେ ହାତ ମାରିବା ଦେଖିଆ କେମିତି ନାଗୁଚି, ଦେଖିଲା ବେଳୁ ମାରିଦେଲା କରେଣ୍ଟ।
ହୁଁ ହୁଁ।
ଓ ହଉ ଛାଡ ସିଏ ତ ମଜା ହଉଥିବ ଆଉ।
ହୁଁ।
ଆଉ କଣ କରୁଚୁ କଣ ଏଇନା? ଏ ରାତିରେ?
ହୁଁ।
ପୁଣି ଗୁରୁବାରେ?
ହୁଁ।
ବାହ୍ମୁଣୁ ଲୋକଟେ ତୁ ନା? ମାନିବାକୁ ପଡିବ। ରାତିରେ, ପୁଣି ଗୁରୁବାରେ, ପୁଣି ଚୁଟି କାଟିବାକୁ ଯିବ। ମାନେ ରେସପେକ୍ଟ ମାନେ ଅଲଗା ପ୍ରକାର ତମକୁ।
ବ୍ରାହ୍ମଣ ମାନେ ଗୋଟେ ଅଲଗା ପ୍ରକାର ତମର ଅରା
ଅଲଗା ପ
ହଁ। ତମେ କୁଆଡେ ଯାଉଛ ବୋଧେ ଆଉ ଗାଡି ମଟର ସାଉଣ୍ଡ ହେଲାଣି ଆଉ।
ନାଇଁ ମୁଁ ଯାଉନଥିଲି ତମରି ମାମା ଯାଉଥିଲେ। ହେ ହେ ହିଁ ହିଁ ହୀ ହି ହିଁ ହିଁ ଅ ହ।
ଆଉ କୁହ କୁଆଡେ ଗୋଟେ ଯିବା ଚାଲ ଏଇନା ବୁଲାବୁଲି କରିକି ଆସିଆ
ବୁଲାବୁଲି ଭାଇ ମୋର କୁଆଡେ କରିବାର ଇଚ୍ଛା ନାହିଁ ଭାଇ, ଜନ୍ମେଜୟ ଫୋନ କରି କରି ମୁଣ୍ଡ ଖାଇଲାଣି ହେଲା। ସେ ସକାଳୁ ଗୋଟେ କଣ ଗୋଟେ କହିବ ବୋଲି ମୋ ସହିତ ଗୋଟେ କଥା ହେଇ ହେଇଥାନ୍ତା, ଏପର୍ଯ୍ୟନ୍ତ କଲ୍ ଲଗଉଚି ଲାଗୁନେଇଁ। ଏଇ ନେଟୱର୍କ ଇସ୍ୟୁ ସକାଶେ କଲ୍ ଲାଗି ପାରୁନି କି ଭଲ ମନ୍ଦ ବି ପଚରା ପଚରି ହେଇପାରୁନି। ମହରମ, ଏଇ ଯୋଉ ମୁସଲିମ ମାନଙ୍କ ପର୍ବ।
ହୁଁ।
ଆଚଛା ଆଚଛା।
ସେଇଥିପାଇଁ ଅଛି।
ହଉ ମତେ ବାଟରେ ଖଣ୍ଡେ କାକୁଡି ପୁଡିଚି ନେଇକି ଖାଇବ? ନା କାକୁଡି ପଡ଼ିଥିଲା ତ ରୋଡରେ ମୁଁ କହିଲି କାଳେ ଘର ନଥିବନି ସାଲାଡ କରି ଖାଇଥାନ୍ତ।
କାକୁଡି ପଡିଚି ରୋଡ଼ରେ? କାକୁଡି ତମେ ନେଇଯାଅ ଖାଇବ, ଖାଇବ ଜିନିଷ ଝାଡ଼ା ଫଡ଼ା କ୍ଲିଅର ହେବ ତମର।
ହଉ ମୁଁ ଗୋଟେ କାମ କରୁଚି ମୁଁ ଏଇନା ରଖୁଚି, ମୁଁ ଏବେ କଥା ହେବିନି ଆଉ ପରେ କଥା ହେବି କାରଣ ଏବେ ଜନ୍ମଯୟ ସହିତ କଥା ହେଇଯାଏ ସେ ବହୁତ ବ୍ୟସ୍ତ ହେଲାଣି।
ନାଇଁ ନାଇଁ ମୋ ସହ ଆଉ ଟିକେ ଆଉ ଦଶ ମିନିଟ ଖଣ୍ଟେ କଥା ହେଇଯିବ ମୋର କାମ ସରି
ନାଇଁ ନାଇଁ ତା ସହିତ କଥା ହେବାକୁ ପଡିବ, ସେ ବହୁତ ବ୍ୟସ୍ତ ହଉଛି ମାନେ
ନାଇଁ ମ ଟିକେ ମୁଁ କଲ କରୁଛି ଶୁଣ।
ଆଚ୍ଛା ହଉ ତାହଲେ
ଆଚ୍ଛା ଆଚ୍ଛା ହଁ ହଁ ଯାଉଚି ଯାଉଚି ରୁହ ମୋତେ ଡାକୁଛନ୍ତି କିଏ ଜଣେ ରହିଥାଅ। ମୁ ଆସେ। କାଟ ଟିକେ।